ହ୍ୟାଲୋ ହଁ
ଆଉ କଣ କରିଥିଲା କି?
ଏଇ ବସିଥିଲି।
ଓହୋ ଆଉ ତମ ଆଡେ ତମ କଲେଜରେ ଇଣ୍ଟନସିପ୍। କେମିତି ଏଇନା ଚାଲିଛି?
ଆମର ତ ଚାଲିଛି ମୁଁ ତ ନେଇଥିଲି ଚାଲିଛି ସେମିତି। ଯେଉଁ ହସ୍ପିଟାଲରେ ପଡ଼ିଛି ତ ଯାଉଛୁ ଆଉ।
ଓହୋ ତମର ହସ୍ପିଟାଲ ରେ ପଡିଛି ନା ମାନେ କେତେ କଣ ସବୁ ଡାଟା ଆଣିଲଣି ନା କେମିତି କଣ ତ ଟିକେ କହିଲ।
ଡାଟା ତ ଆମର ଫାଷ୍ଟ ବିଡିଓ ଅଫିସ୍‌ ଯାଇଥିଲୁ ତାପରେ ସେଠି ଯୋଉ ସେ କହିଲେ କି ହସ୍ପିଟାଲରେ ଆମର ପକେଇଲେ। ତମର ଗ୍ରୁପ ବି ହେଇଯାଇଛି ଦଶ ଜଣ ଥିଲେ ପାଞ୍ଚ ପାଞ୍ଚ ଜଣଙ୍କ ଦି ଜଣ ଗ୍ରୁପ ହେଇଯାଇଚି। ତ ସେମିତି ଆମେ ଗ୍ରୁପ କ ଆସଛୁ ଡାଟା କଲେକ୍ଟ କରିକି ଯାଉଛୁ ହସ୍ପିଟାଲ୍ ରୁ ଆଉ।
ନାଇଁ ମାନେ ହସ୍ପିଟାଲରୁ ଆମର ଯେମିତି ଆମେ ଯାଉଛୁ ଆମେ ବି ସେମିତି ପାଞ୍ଚ ପାଞ୍ଚ ଜଣ ଯାଉଚୁ। କାହିଁକିନା ଆମର ଦିଟା ଟିମ୍ ହେଇଚି। ନାଇଁ ଚା ତିନିଟା ଟିମ୍ ହେଇଛି ଗୋଟେ ଟିମ୍ ଯାଉଛନ୍ତି ସ୍କୁଲ ମାନେ ସ୍କୁଲରେ ସେମାନେ ଦେଖିବେ ପିଲାମାନେ ଠିସ୍‌ ସେ ବା ପାଠ ପଢୁଛନ୍ତି ନା ନାହିଁ ଯୋଉ ଆମର ବହି ଆସୁଛି ଗଭର୍ଣମେଣ୍ଟ ରୁ। ସେଇଟା ପିଲାଙ୍କୁ ଠିକ୍ ସେ ମିଳୁଛି କି ନାହିଁ ଆଉ ଖାଇବା ଗୋଟେ ଆମର ଏଇଟ୍ କ୍ଲାସ ପର୍ଯ୍ୟନ୍ତ ଗୋଟେ ଖାଇବା ଦିଆଯାଏ ସେ ଖାଇବା ଟା ମାନେ ଦିଆଯାଉଛି ନା ନାଇଁ ପ୍ରପର ମାନେ ଡାଲିଟା କିମ୍ବା ଯୋଉ ସୋୟାବିନ୍ ତରକାରୀ ହୁଏ। ଆଉ ଗୋଟେ ଆଉ ଗୋଟେ କଣ ଗୋଟେ ଆଳୁ ତରକାରୀ ବୋଧ କି କଣ ଏମିତି ଗୋଟେ ତରକାରୀ ହୁଏ। ସେଇଟା ମାନେ ତରକାରୀ ଟା ପାଣିଆ ହଉଛି କିମ୍ବା କେମିତି ହଉଛି ସେଇଟା ଦେଖିବା ପାଇଁ। ଉଁ ତାଙ୍କର ସେ ସି ସେ ଡ଼ିଉଟି ରେ ସେପଟ ସ୍କୁଲ ରେ ଗଲେ।
ହୁଁ ହୁଁ।
ତ ଆମେମାନେ ବି ସେମିତି ମେଡିକାଲ୍ ଆମର ଆଉ ଗୋଟେ ଟିମ୍ ବିଡିଓ ଅଫିସ ଗଲେ କାହିଁକିନା ବିଡିଓ ଅଫିସ ରେ କିଛି ବି କାମ ନାହିଁ। ସିଏ ବିଡିଓ କହିଲେ କି ମାନେ ମୁଁ କେତେବେଳେ ରହିବି ନ ରହିବି। ମୁଁ ମାନେ ମତେ ଡିପେଣ୍ଡ କରିକି ତମେ ଏଇଠି କାମ କଲେ କରିପାରିବନି କାହିଁକିନା ମୁଁ ରହିବିନି ତମେ ଏଠି ରହିଲେ କିଛି ଲାଭ ନାହିଁ। ତ ଆମେ ସେଥିପାଇଁ ସେଠୁ ପଳେଇ ଆସିଲୁ। ତ ଆମେ ଆସିକି ମେଡିକାଲ୍ ରେ ରହିଲୁ। ଆମର ମେଡିକାଲ୍ ରେ ପଡ଼ିଲାଠୁ ଉ ଆମେ ତଥାପି କେତେଜଣ ଅ ପାଞ୍ଚ ଛଅ ଜଣ ଛଅ ଜଣ ଆମେ ମେଡିକାଲରେ ପଡିଚୁ।
ଆମେ ବି ସେମିତି ଆମର ଡାଟା ଆମେ କେମିତି କଲେକ୍ଟ କରୁଛୁ କହିଲ ପ୍ରଥମେ ଗୋଟେ ଲିଷ୍ଟ ବନେଇ ଦଉଚୁ।
ହ
ମାନେ ନେମ୍ ଡକ୍ଟର ନେମ୍ ଟ୍ରିଟମେଣ୍ଟ କଣ ରୋଗ ହେଇଛି। ମେଡିସିନ ଆଉ ମାନେ ବିହେଭିୟର। ବିହେବିଅର ମାନେ ଆମର ଷ୍ଟାପ୍ ଯୋଉ ଅଛନ୍ତି ମେଡ଼ି
ହଁ ହଁ ସେଇଟା ସବୁ ରିପୋର୍ଟ ବନେଇବାକୁ ପଡେ ନା।
ନାଇଁ ରିପୋର୍ଟ ନୁହଁ ତମେ ତାଙ୍କଠୁ ଡାଟାଟା ଆଣିବ ତାଙ୍କ ନା ଟା ଆଣିବ। ହଁ ତା ନା ଟା ଆଣିବ କଣ ରୋଗ ହେଇଛି ସେଇଟା ତାଙ୍କୁ ପଚାରିବ ଆ ମାନେ ଧର ସିମ୍ପଲ ମୁଁ କହୁଛି ତମେ ନା ହସ୍ପିଟାଲ ଯାଇଛ ଆଉ ମତେ ପଚାରିଲ କି ମୁଁ ଧର ଆଡମିଟ୍ ହେଇଛି ମତେ ପଚାରିଲ ମୋ ନାଟା ଚାଲ ଧର ମୋର ରୋଗ ଜର ଥଣ୍ଡା ଯାହାବି ଆମର ନର୍ମାଲ ଭାଇରସ। ନା ଆମର ଏବେ ଥଣ୍ଡାଟା ଭାଇରସ ଚାଲିଛି ତ ଆମେ ଥଣ୍ଡା କିମ୍ବା ଏବେ ଆଉ ଗୋଟେ ଚାଲିଛି ଡାଇରିଆ ତ ଅ ପଚାରିଲ ତାପରେ ମୁଁ କହିଲି ତାପରେ ଟ୍ରିଟମେଣ୍ଟ କଥାଟା କହିଲି? ଧର ମୋର ପସନ୍ଦ ହେଲାନି କି ମୁଁ ଏଇ ହସ୍ପିଟାଲରେ ଟ୍ରିଟମେଣ୍ଟ ଟା ଭଲସେ ହଉନି। କିମ୍ବା ମୋ ଦେହଟା କମୁନି। ଓଲଟି ବଢୁଛି ଏଇଟା ଧର ମୋର ଧର ମତେ ପସନ୍ଦ ହେଲାନି ଏଇଟା ଗୋଟେ ଗଲା। ଏଇଟା ତମର କ୍ରସ୍ ହବ ହେଲା ତ ଆଉ ଗୋଟେ ସେମତି ମେଡିସିନ ମେଡିସିନଟା ଠିକ ସେ ଦଉନାହାନ୍ତି ତମର ଟ୍ରିଟମେଣ୍ଟାଲସ ସେ ହଉନି ମେଡିସିନ ଟ ଠିକ୍ ସେ ଦଉନାହାନ୍ତି ତମ ଦେହଟା କମୁନି। ତ ଏଟା ଆଉ ଗୋଟେ ପଏଣ୍ଟ ତାପରେ ଡକ୍ଟର କୋଉ ଡକ୍ଟରଙ୍କୁ ଦେଖଉଚଛ ତମେ ତ ଜାଣି ଥିବ ନା ଗୋଟେ ହସ୍ପିଟାଲରେ ଆଁ ଯୋଉ ଡକ୍ଟର ଅଛନ୍ତି ଯୋଉ ଡକ୍ଟରଙ୍କୁ ତମେ ଦେଖେଇଥିବ ତାଙ୍କର ଗୋଟେ ସିଗନେଚର ଥିବ? ସେଇଟା ସେଇ ଡକ୍ଟରଙ୍କୁ କୋଉ ଡକ୍ଟରଙ୍କୁ ଦେଖଉଛ? ଏମିତି ଆମର ଏମିତି ଡାଟାଟା ଆଣୁଛୁ। ଆଉ ଗୋଟେ ଆମକୁ ଦିଆଯାଇଛି ଆମର ଏଇଟା ଆ ମଣ୍ଡେ ଠୁ ଷ୍ଟାର୍ଟ ହବ। ଆ ୟୁନିଫର୍ମ ରେ ମାନେ ଆମ କଲେଜ ୟୁନିଫର୍ମ ରେ ଆମେ ଯିବୁ। ଆମ କଲେଜ ୟୁନିଫର୍ମ ରେ ଆମେ ଯାଇଂକି ଧର ମେଡିସିନ ଧର ମୋର ପଡିଛି ମାନେ ମୁଁ ମୋର ନିଜେ ଏଁ ଇଏ କରିଛି ମେଡିସିନ ରେ ହୁଁ ମେଡିସିନ ରେ ଯାଇଂକି ଘଣ୍ଟେ ହଉ ପନ୍ଦର ମିନିଟ୍ ହଉ ଅଧଘଣ୍ଟେ ହଉ ବସିବି ମେଡିସିନ ଦେବି ତ ମୋର ଏଇ ଡ୍ୟୁଟିଟା ପଡିଚି। ଆଉ ଗୋଟେ ଆମର ସାଙ୍ଗଟେ ଅଛି ପୁଅପିଲା ସାଙ୍ଗଟେ। ସିଏ ପଢିଛି ଏକ୍ସରେ ସିଏ ତାର ନିଜେ କହିଲା ମୁଁ ମୋର ଏକ୍ସରେରେ କରିବି ସେ ଏକ୍ସରେରେ। ଆଉ ଦିଟା ଝିଅରୁ ଗୋଟେ ୱାର୍ଡେନ୍ ହେଇଛି ମାନେ ଯୋଉମାନେ ଆଡମିଟ ହେଇଛନ୍ତି ତାଙ୍କର ଡିଟେଲ୍ସ ନବ ଡାଟା ନବ ତାଙ୍କର ସବୁ ନବ ଆଉ ଜଣେ ଅଛନ୍ତି ଆଉ ଜଣେ ଯେ ସେ ଯୋଉ ଆମର ଇଞ୍ଜେକ୍ସନ ସାଲାଇନ ତାମକୁଠ ଦିନ୍ତିି ତମେ ଧର ଗଲ ହସ୍ପିଟାଲ ତମକୁ କହିବ ନା ଇଞ୍ଜେକସନ ନେଇଯେ ତମ କିଣିକି ନଉ ଯୋଉ ନ ପାଖରେ ଦିଅ ସେ ସେଇ ଡ୍ୟୁଟିରେ ରହିବ ତ ଆମର ଏମିତି ଡ୍ୟୁଟି ସବୁ କାଲିଠୁ ଅଂ ହେଇଯାଇଛି ଆମେ କାଲି ଯେହେତୁ ଯାଇଥିଲୁ ତ ଆମର ସବୁ ହେଇଯାଇଛି ଆମେ ମଣ୍ଡେଠୁ ପୁଣି ଯାଇକି ଏଇଟା ଏମତି କରିବୁ ତ ଆମେ ଭାବିଛୁ କି ମାନେ ଏମିତି କରେ କିି ଏଇ ଚାରି ଦିନ ପାଞ୍ଚ ଦିନ ଭିତ ତରେ ଏଇ ଡାଟା ଟାକୁ ସମ୍ପୂର୍ଣ୍ଣ ଆମର ଯୋଉ ତିରି ଥାର୍ଟି ଡେଜର ଯୋଉ ଡାଟାଟା ଆସିବ ଆମେ ସେଇଟା ଚାର ପାଞ୍ଚ ଦିନ ଆମେ ଗଲୁଣି ତଥାପି ଦଶ ଦିନ ହବ ଗଲୁଣି ଭାବୁଥିଲି ଆମେ ସବୁ ଭାବୁଛୁ? ଏଇଟା ଏ ପାଞ୍ଚ ଚାରି ଦିନ ଭିତରେ ଆମେ ଆଣିଲେ ଭାରି ଆମର ମାନେ ହେଇଯିବ କମ୍ପ୍ଲିଟ ହେଇଯିବ ସେଥିପାଇଁ ମୁଁ ଆଜି ସେଇଟା ପଚାରୁଥିଲି କି ତମର ମାନେ କେମିତି କଣ ସବୁ ଅଣା ହ ସିଏ ମାନେ ମ ଏମିତି ଡାଟା ଆନୁଚ ନା ଆଉ କେମତି କଣ ଆଣୁଛ?
ସେମିତି ତମେ ତ ଯେମିତି କହିଲ ସବୁଆଡେ ସିଷ୍ଟମ ଟା ସେମିତି ଆମର ବି ସେମିତି। ଆମର ବି ଏମତି ପାଞ୍ଚ ଜଣଙ୍କ ଗ୍ରୁପ ତମର ଛଅ ଜଣଙ୍କ ଗ୍ରୁପ ଆମର ପାଞ୍ଚ ଜଣଙ୍କର ଗ୍ରୁପ ତ ସେମିତି ନିୟ ଥାଏ ଫିକ୍ସ ତ କେତେ ଜଣଙ୍କର ଗାଁର ଆମର ଦଶ ଜଣ ପିଲା ଥିଲେ ତ ସେଥିପାଇଁ ଦି ଜଣ ଦି ଭାଗ କରିଛନ୍ତି ଜଣକ ପାଞ୍ଚ ଜଣଙ୍କର ଆମର ପାଞ୍ଚ ଜଣଙ୍କର। ତ ଆମର ବି ସେମିତି ଆମେ ହସ୍ପିଟାଲ ଯାଉଥିଲୁ ଫାଷ୍ଟ ଦଶ ଦିନ ମାନେ ଏମିତି ମିଶିକି କାମ କରୁଥିଲୁ ଡାଟା ଆଣୁଥିଲୁ। ଏବେ ପାଟ ଏ ବଇଜ କରିଦେଇଛନ୍ତି। ଜଣେ ସେଇ ମେଡିସିନରେ ରହିବ ଜଣେ ସେ ସାଲାଇନ୍ ପାଖରେ ରହିବ ଜଣେ ଏକ୍ସରେ ପାଖରେ ରହିବ ଆମର ବି ସେମିତି ସବୁ କରିଦେଇଛନ୍ତି। ତ ମୁଁ ବି ସେଇ ମେଡିସିନ ନେ ହିଁ ଅଛି ମେଡିସିନ ଦବା ପାଇଁ। ଆଉ ଏମିତି ଆଉ ଆମର ବି ସେଇଟା ଆମେ ଭାବିଥିଲୁ କି ଜଲଦି ଟିକେ କରିଦବୁ ବଟ ହେଟା ହବ କି ନାଇଁ ମୁଁ ଜାଣିନି।
ଉଁ ତ ସେଇଟା ମୁଁ ବି ଜାଣିନି ଆମର ହବ କି ନାଇଁ ଆମର ବି ହେଲୁଣି ଦଶ ବାର ଦିନି କି ତେର ଦିନି ପାଖାପାଖି ହେଲାଣି ଆମେ ଗଲୁଣି।
କିନାଁ ଆମ ମୋର ଟିକେ ଲେଟରେ ହେ ଲା ମାନେ ଆମର ହଉ।
ଆଚ୍ଛା।
ହୁଁ। ଏମିତି ଆଉ।
କହ ଆମର ଆମେ ବି ଗଲୁଣି ଆମେ ପନ୍ଦ ଦଶ ପନ୍ଦର ଦିନି ହବ ଗଲୁଣି।
ହୁଁ।
ଡିଉଟି ଅନ ମାନେ ହସ୍ପିଟାଲ ଯୋଉ ଅନୁସାରେ ଖୋଲୁନି ସ ସେଇ ଅନୁସାରେ ଯାଉଥିବୁ ମାନେ କେମତି କହିଲ ଆଠଟା ରୁ ବା ବାରଟା ତାପରେ ଆଠଟା ରୁ ବାରଟା
ହସ୍ପିଟାଲ ଲକ୍ ହେଇଯାଉଛି ଫୁଣି ଖୋଲୁ
ହୁଁ।
ଚାରିଟା ରୁ ଛଟା ତ ଆମେ ଫୁଣି ଧର ଆଜି କଲୁ ଆଠଟ ରୁ ବାରଟା କିନ୍ତୁ ଆଠଟାରୁ ବାରଟା ଏଟା ଆମେ କାମ କରୁନୁ, କାହିଁକି ନା ଆମେ ଗମେଣ୍ଟ ଏମ୍ପ୍ଲୋୟୀ ନୁହଁ ନା? ଆମେ ଆମେ ଯାଉଛୁ ଆମର ଡାଟା କଲେକ୍ସନ କରିଦଉଛୁ। ଫୁଣି ତାର ଦିନ ଅ ଧର ଆଜି ଏତେ ଦିନ ଆମର ଚାରିଟାରୁ ଛଟି ହେଇଥିବେ କଣ?
ଆମର ତ ଉଁ ଯେତେ ତଥାବି
ପେଜ ର ଯଉ ହବ ପ୍ରୋଜେକ୍ଟ ଟା ତମେ ମାନେ
ପଇଁତିରିଶ ପେଜ ର ତ ଆମର ଅଲେଡି ଦଶ ବାର ପେଜ ଖଣ୍ଡେ ହେଇଗଲାଣି। ଏବେ ଯୋଉ ଯାଇ ଥିଲୁ ସେଜେବେ ସ ହଁ ହ୍ୟାଲୋ। ମୁଁ କହିଲି ପଇଁତିରିଶ ପେଜ ଯୋଉ କହୁଚନ୍ତି ପଇଁତିରିଶ ରୁ ଆମର ବାର ପେଜ ଖଣ୍ଡେ ଆଣି ସି
ଲି ସେଇ ଯୋଉଡା
ହୁଁ ହ୍ୟାଲୋ।
ଓହୋ ଆମର ଆମର କହିବାକୁ ଗଲେ ଆମେ ଅ ଜଣକା ଯେହେତୁ ତ ପଇଁତିରିଶ ପେଜ ହବ ତ ଆମେ ପାଞ୍ଚ ଜଣ ଅଛୁ ନା, ତ ସେଥିପାଇଁ ଟି ଟିକେ ଲେଟ୍ ହଉଚି ତ ଆମେ କଣ କରୁଛୁ ସର୍ଟ ଫର୍ମ ରେ କହିବାକୁ ଗଲେ ରେଜିଷ୍ଟ୍ରେସନ ରେଜିଷ୍ଟ୍ରେସନ ଅଫିସ ରୁ ଫଟୋ ଉଠେଇ ଦଉଚୁ କାହିଁକି ନା ଡେଲି ପାଁଶହ ଛଅଶହ ଲୋକ ଆସଚନ୍ତି ଫଟୋ ଉଠେଇ ଦଉଚୁ ସେଇ ଇରେ ଦେଖିବା କେମିତି କଣ କରିକି ଗୋଟେ ଆଡ଼ଜେଷ୍ଟ କରିବୁ ନା କାହିଁକିନା ଆମର ଟାଇମ ନାଇଁ ଯେଉଁ ରଜ ଛୁଟି ସରିଲା ପରେ କଲେଜ ଖୋଲିଯିବ ଅଟୋମେଟିକ ତ ଆମକୁ ଆଉ ଦେବେନି ନା କଲେଜ ଖୋଲିଲା ପରେ ପରମିସନ ଦେବେନି ଆଉ କାମ କରିବା ପାଇଁ।
ହଁ ଏଟା ବି ଠିକ।
ହଁ ସେଇଥିପାଇଁ ଆମେ ଭାବିଛୁ ଦ କାଲିଠୁ କାଲି ଗଲେ ଜଣା ପଡିବ କି କଣ ହଉଛି କଣ ନାଇଁ ଅଁ ଦେଖିବା। ଆଉ ମାନେ ତମର ଆଉ ଯୋଉ ପିଲା ତମର ଅଛନ୍ତି ସେଇ କଲେଜ ରେ ଡିପ୍ଲୋମା ଆଇ ଟି ଆଇ ଏଇ ଯୋଉ ପିଲା ସବୁ ଅଛନ୍ତି ଏମାନେ ସବୁ କୋଉଠିକି ଯାଇଛନ୍ତି? କୋଉ କମ୍ପାନୀ ମାନେ କଣ ତ ତାଙ୍କର ପ
ହୁଁ ହୁଁ ତାଙ୍କର ବି ଏମତି ପଡୁଛି କାହାର ମାନେ ଯେମିତି ଆମର ଟାଟା ମାଇନ୍ସ ତାପରେ ଏମିତି ସମସ୍ତଙ୍କର ଏମିତି ପଡିଚି ଯାହାର ମାଇନିଂ ଯାହାର ତାର ଟାଟା ମାଇନସ ରେ ପଡିଚି ସେ ତାଙ୍କର ସେଠି ତ ସମସ୍ତଙ୍କର ଅଲଗ ଅଲଗ ଜାଗାରେ ସବୁ ପଡିଛି।
ଆଛା।
ନମ ହୁଁ।
ଭଲ। ତମର ଆଉ କେତେ ଦିନ ଟା ଟା ଆଣିବ?
ଆମର ତ ଆମେ ଭାବୁଛୁ ଆଉ ଦଶ ଦିନ ଭିତରେ କମ୍ପ୍ଲିଟ କରିଦେବୁ, କାହିଁକିନା ଆମର ଅଲରେଡି ତେର ଦିନ ଚଉଦ ଦିନ ପାଖାପାଖି ହେଇଗଲାଣି। କିନ୍ତୁ ତିରିଶ ଦିନ ଯେହେତୁ ସେ କହିଛନ୍ତି ତ ଦେଖିଆ କେତେ ଦିନ ଯାଉଛି ତିରିଶ ଦିନ ହଉଛି କି ତାରୁ ଜଲଦି କମ୍ କହିହବନି କାହିଁକି ନା ମୋର ପଇଁତିରିଶ ବାର ତର ପ ହେଇଛି?? ତାପରେ ପୁଣି ତ ଚଉଦ ଦିନ ଲେଟ୍ ହେଲାଣି ତେର ଚଉଦ ଦିନ ହେଲାଣି ଆମେ କରିସାରିଲୁଣି। ତ ଆଉ ଦଶ ଦିନ ଭିତରେ ଦେଖୀଆ କମ୍ପ୍ଲିଟ୍ କରିବାର ଅଛି କାଲି ଯିବୁ କାଲି ଗଲେ କେତେ କଣ ହଉଛି। ଏୟୟାଉ। ଆଉ ଦଶ ଦିନ ଭିତରେ କଲେ କମ୍ପ୍ଲିଟ ହେଇଯିବ ମତେ ଲାଗୁଛି।
ଆମର ଅ ଆମର ହେଇଗଲାଣି ହେଇଯିବ। କିନ୍ତୁ ଯୋଉ ଫଟୋଟା ହଁ ହଁ ଆମର କିନ୍ତୁ ଯୋଉ ଫଟୋଟା ଆମେ ୟୁନିଫର୍ମ ଯେହେତୁ ଉଠେଇନୁ ଆମର କାର ୟୁନିଫର୍ମ ରେ ଗୋଟେଗୋଟେ ଡିଉଟି ରେ ଆମକୁ ଯିବାକୁ ପଡିବ।
ହୁଁ ହୁଁ ଯାହେଲେ ୟନିଫର୍ମ ଟା କିନ୍ତୁ ପିନ୍ଧିବାକୁ ପଡିବ ନା ଏଟା ତ କମ୍ପୂଲ୍ସାରି ୟୁନିଫମ ପ? ଉଠେଇବାକୁ ପଡିବ ତମେ ଆପେ ନଛ ବୋଲି ଦେଖିବାକୁ ପଡିବ ନା
ଆହୁ ମତେବେଳେ ଫ୍ରି ହେଲେ ତମକୁ କଲ୍ କରିବି।
ହଉ ହଉ ଠିକ ଅଛି ଠିକ୍ ଅଛି।